ହେଲୋ, ହଁ ଶୁଭୁଛି ଟିକେ ନେଟୱାର୍କ ଜାଗାକୁ ଯାଅ।
ଅଛି ହେ
ହଁ କଣ ତୋମେ ଗୋଟେ ଯେ ତେବେଳେ ତୋମକୁ ମେସେଜ୍ କଲା ବେଳକୁ କେହି ଆସୁନ ତୋମେ ମନା କରୁଛ।
ନେଟୱାର୍କ ମୋର ଟିକେ କାମ କରୁନି ଜିଓ ର କିସ ହଉଛି କେଜାଣି।
ହଁ, ହଁ।
ହଁ ସେୟା।
କରିଦଉନ ରିଚାର୍ଜ ଏକାଟିଆ ରହୁଚ କେମିତି? ରହୁଚ
ଏ ଯେମିତି ରହିବା କଥା।
ଏତେ ଦିନ କେମିତି ଲୋ ବିନା ରିଚାର୍ଜ ରେ ରହୁଚ?
ମୁଁ ଫୋନ୍ ଫୋନ୍ ଏତେ ଧରେନି ଯା କଲ୍ ଫଲ୍ ହେଇଗଲେ
କେତେବେଳେ ଗୋଟେ କଣ ଏମର୍ଜେନ୍ସି କଲ୍ ଫଲ
କିଏ ମୋ
କୁଆଡେ ଆଉଚୁ କୁଆଡେ?
ହୁଁ, ଆଏ ଅଁ,
ଆଉ
ହେଲୋ।
ହଁ।
ଲଭଲି ହେରିକା ଆସିଛନ୍ତି।
ଆଜି ଆସାଇଲଣି ନା?
ହୁଁ।
ନବଲି ତା ଝିଅ ଆଉ ଲିଟି।
ଆଁ,
ନାଁ ନବନି।
ହେ ଇଏ ଭଗବାନ।
ହଁ।
ଆସିଛନ୍ତି ଏ ମଦିରି ଅ, ଦେଖିବା ପାଇଁ।
ମୁଁ ଯାଇନି।
କହିଁକିି?
ଦେଖିନ କି?
ହେଁ?
ମେସେଜ୍ ମେସେଜ୍ ଦେଖିନ କି ଗ୍ରୁପ୍ ର?
ହଁ।
ହେଁ ଲେଖା ହେଇଛି।
କଣ ଲେଖା ହେଇଛି?
ପଢିନ କି?
ମୁଁ ତ ଆଜି ଟୋଟାଲି କର ନି।
ତମେ ପଢୁନ କି ଯୋଉ ସେଇଗୁଡାକ।
ହଁ।
ସେ ମନା କରେ ହଉ ଛାଡ ସେ କଥା ଏ ଗୁଡେ ବି ଡିସ୍କସ କରିବା କଥା ନୁହଁ।
ମୁଁ ଯିମି ଆରିଭିତରେ କୋଉ ଦିନ ଗୋଟେ ଏଇ ଏଠିକି। ଏ ଲକ୍ଷ୍ମୀ ମନ୍ଦିର।
ସେଠିକି ଆସନେ ମୋ ମା ର ଗୋଡ ଇଏ ହେଇଯାଇଛି ପ୍ଲାଷ୍ଟର ହେଇ ଘରେ ପଡିଛି। କା ଥ୍ରୋରୁ ଜିବ।
ଗୋଡ଼ ଭାଙ୍ଗି ଜିତ ମାର କେମିତି?
ସେ ପଡି ଯାଇଥିଲା ମାନେ ଫ୍ରାକ୍ଚର ହେଇଛି ଭାଙ୍ଗିନି।
ଆଉ ପ୍ଲାଷ୍ଟର ହେଇଛି ଫ୍ରାକ୍ଚର ପ୍ଲାଷ୍ଟର ହୁଏନି।
ହଁ ତାର ପା ହାଡ ଫାଟି ଯାଇଛି ଭିତରେ।
ଓହ ତାହେଲେ ମା ତ ବିନ୍ଧା ବିନ୍ଧି କରୁଥିବ?
ହଁ ସବୁ କରେ ସେ କିନ୍ତୁ କିଛି କୁହେନାହି କଷ୍ଟ ସହିଯାଏ ପେନ୍ କ୍ଲିଅର ହେରିକା ଖାଇଦିଏ ତାପରେ। ଛାଡିଯାଏ ତାର ବଥା ବଥି ସେ ତାର ହୁଏ କିଛି କୁହେନି ତାପରେ ବହୁତ ସେମିତି ଦି ଦିନ ରାତିରେ ଆଉ ଶୋଇ ପାଇଲାନି ବହୁତ ବିନ୍ଧାବିନ୍ଧି ହେଲା ଆଜି ଯାଇଥିଲା। ଏକ୍ସରେ କରତେ ପ୍ଲାଷ୍ଟର ହେଇକି ଆସିଛେ।
ମାସେ।
ହୁଁ। ଆମର ବା କୋଉ ସ୍ଥିତି ବିଶ୍ୱାସ କରିବନି ଗୋଟେ ପରେ ଗୋଟେ। ଆମର ତିନ ତିନତାଲା ତିନିତାଲା ଘର କାମ ଯୋଉ ଷ୍ଟାର୍ଟ ହେଇଛି ମାନେ ଘର କାମ ମାନେ ଛାତ ପଡିଯାଇଥିଲା ପ୍ଲାଷ୍ଟର ବୋଧେ ଷ୍ଟାର୍ଟ ହେଇଛି ତିନି ତାଲାର ତାପରେ ଦେଖିଲା ବେଳୁ ମୋ ମାଆ ର ଆଜି ଏୟା। ଘର କାମ ବନ୍ଦ।
ମୁଁ ଏଇକା ଯିବିନି। ଯୋଉ ତମ ମୁଆ କମେଇ ଯିବି ସେଇ ଫାମିଲି ପ୍ରୋବ୍ଲେମ ପାଇଁ ଆଉ ସମିତଙ୍କ ଘର ସେଇଆ।
ଦିଦି ମାନେ ସେଠି ମାନେ କଣ କହୁନି ତମେ ଥରେ ସେଠି ମାନେ ମେମ୍ବର ହେଇଥବ ସେଠି। ମୋ ମା ପୁରା ଫାଷ୍ଟରୁୁ ତମେ ପୁରା ଯିବା ଆସିବା କରିବ। ସେଠି ଯଜ୍ଞରେ ବସିବ ସବୁ ପୂର୍ଣ୍ଣିମା ସଂକ୍ରାନ୍ତିର
କହିିଥିନି ଯୋଉ ଆ ବାପାଙ୍କୁ ନା
କାହା ବାବା କୁହନି?
କାବୁଲି ବାପା।
ହଁ ହଁ ହଁ।
ହଁ ସେ ଯାଆନ୍ତି ନା ସେଠିକି ତାକୁ କହିନି ମୁଁନି। ତୋ ମା ଫାଙ୍କା ଆଉ ନାହାନ୍ତି ତୁ ସବୁବଳେ ବ୍ୟସ୍ତ ରହୁଛନ୍ତି ବୋଲି ଭୁଲି କହିଲି। ହଁ ମୋ ବାପା ଯାଆନ୍ତି କାରଣ କାହିଁକି ନା ଯାଆନ୍ତି ନା? ପ୍ରାୟ ଟାଇମ ହଁ ପୂଜା ହେଲେ ତ ଡାକନ୍ତି। ତାଙ୍କ ଥ୍ରୁରେ ବି ଗଲେ ଟିକେ ବେଟର ରହିବ ମାନେ ଚିହ୍ନା ଲୋକଙ୍କ ଥୁରେ ଗଲେ ଟିକେ ବେଟର।
ହଁ। କେତଳେ ଆସିକି ପହଞ୍ଚିଲେ ସେମାନେ।
ସଖାଳ ସିଏ ଆଇଲେ ଆଗେ ତାପରେ ଝିଅ ପଛେ ଆଇଲା।
ଅଁ ଏବେ ରହିବ ନା ଲିଜା।
ଉହୁଁ ନା ସେଇ ସବୁ ନ ତାରିକ ରଜପରେ।
ଆସ୍ ଛି କାହିଁକି ସିଏ ଗୋଟେ ଦିନ ପାଇଁ?
ଘରେ କାମ କରିତେ ପଡଲା ବେଳକୁ ପଳେଇ ଆଉଚି ଦାଣ୍ଡକୁ।
ମା। ମୁଁ ଯୋଉ ଛୁଆ କୁଢିଆ ମୁଁ ଏବେ ସବୁ ମୋ ମା କୁ ବାଥରୁମ ନେଇକି ଯାଉଛି ମା ର ବାଥରୁମ ରୁ ନେଇକି ଆସୁଚି।
ଆଉ ତାକୁ ଟିକେ ଝଗଡା ଫଗଡା ପସନ୍ଦ୍ ନୁହଁ। ମୋ ଭଉଣୀ ଆଉ ଘର୍ ରେ ଅଛନ୍ତି ମାନେ ତ ସ୍ୱାମୀ ସ୍ପୀ କିିଟରି ଫିଟରି ଲାଗିକି ରହିବ।
ହଁ।
ଆଉ ସିଏ ତୁ ଯଦି କହିବୁ ଟୋଟାଲି ପୁରା ସନା ଟା ସେମିତି ତ ହେଇପାରିବନି।
ହୁ ହୁଁ। ହବ ସମସ୍ତଙ୍କ ଜୀବନର ଟେନସନ ଅଛି ଚିଡଚିଡା ହେଇକି କିଏ କଣ କହିଦେବେ।
ବାପାଙ୍କର ଟିକେ ଖରାପ ଅଛି ନା। ଜାତକ ଦେଖେଇଚି ମୁଁ ତାଙ୍କର ଏଇତିପାଇଁ ତାର ପଇସା ଅଣ୍ଟୁଚି ନା କାମ ହୁଁ ରହିଯାଉଛି ଠାକୁର ଘର ଛାତ ପଡିଥାନ୍ କାମ ହଉ ହଉ ରହିଗଲା ସବୁ ସେଇଥିଲାଗି ଟିକେ
ହୁଁ।
ପଇସା ରହିକି କଣ ହବ କଣ?
କଣ ଦିଦି।
ମୁଁ କହିନି ପଇସା ରହି ହବ କଣ ଘର ଲୋକ ଛାଁନ
ହଁ ହଁ।
ଯାଇଁକି ଥରେ ବୁଝି ଆସ ବୁଲ ଆସେ କଣ ଆଉ
ହୁଁ ହଁ।
ଆଉ ତୁ ତ କହୁଛୁ ସେମାନେ ସବୁ କହିଦଉଛନ୍ତି, ଆଉ ସେଇ ଲକ୍ଷ୍ମୀ ମନ୍ଦିର।
ସେ କହି ଦଉଛନ୍ତି ସେଟା ସିଏ କହନ୍ତିନି ସେଟା ସେ ପିର ଠାକୁର ବାବା କୁହନ୍ତି। ଇଏ ମାନେ ୟାଙ୍କ ବିସ୍ ଶ୍ଵାସରେ ତମେ ଗୋଟେ ରହିବ ବୁଝଛ୍ ନା ତାଙ୍କ ସରଣ ହବ ମାନେ ଏମିତି ନୁହଁ କି ଇଏ ସବୁ କହିଦେବେ ୟାଙ୍କ ଶରଣରେ ରହିବ ତମେ। ଧୀରେ ଧୀରେ ଜିନିଷ ଠିକ୍ ହବ ମାନେ ତମ ମାନେ କହିବି ମାନେ ପୂଜା ପାଠ ଏଇ ସବୁ ଉପରେ ଧ୍ୟାନ ଦ ବ ଆଇଁଷ ଖାଇତେ ମନା ତମର ତ ଏମିତିରେ ବି ଆଇଁଷ ମାଇଁସ ଖାଉନ ଠିକ୍ ଅଛି। ଏଇ ସବୁ। ରଘୁନାଥ ବାବା।
ହଁ ରେ ନା ତୁ କହୁଥୁଲୁ ନା ମାନେ ସେ ସବୁ କହିଦଉଛନ୍ତି କଣ? ପାଇଁ ଏମିତି ହଉଛି ମାନଙ୍କର କଣ ନା ସେଇଆ ତ କହିଦେବେ ନା।
ମୁଁ ତ ତାଙ୍କ ପାଖକୁ ବହୁତ କମ୍ ଯାଇଛି।
ତୋ ମା ଯୋଉ ତୋ ମମି ଯୋଉ ଯାଉଥିଲା ମାନେ ତମ ଲିଜା ପାଇଁ ଯାଉନଥିଲେ।
ଉଁ
ତମ ଝିଅ ପାଇଁ ଯାଉନଥିଲେ?
ହୁଁ ହୁଁ ଆମ ଝିଅ ପାଇଁ ବା।
ତ କେତେ ମାସ ଭିତରେ ନା ଠିକ୍ ଠାକ୍ ହେଇଗଲା।
ସେମିତି ଆମର ତ ପାଞ୍ଚ ବର୍ଷ ହେଲା ଚାଲିଛି ଟ୍ରିଟମେଣ୍ଟ। ସିଏ ତ ଠାକୁରଙ୍କ ପାଖକୁ ଗଲା ବୋଧେ ସେଇ ଅପରେସନ ହବାର ଗୋଟେ ବର୍ଷ କି ଛଅ ସାତ ମାସ ଆଗରୁ ହୁଁ।
ମ ନାଇ ନା ଆଜି ତୁ
ସେ ବହୁତ ଜାଗାକୁ ଯାଏ ସେଇଠି ସେ ପୁରା ମାନେ କହିତେ ଗନେ ପୁରା ସେଇ ବାବାଙ୍କ ପାରୁ ମାନେ ପୁରା କହିତେ ଗନେ ଠାକୁରଙ୍କ ପାଖରେ ଶରଣ ମାନେ ମାମୁ ଘର ସବୁ ସେଇ ଦୀକ୍ଷା ନେଇ ଯ ତ ମୋ ମାମୁ ଘର।
ହୁଁ।
ସେଇ ଲାଗି ତାଙ୍କ ୟଗରୁ ଇଏ ହେଇଗଲା। ଆଉ
ଆଜିରା ତ ଔଷଧ ପଷଧ ଦୁନିଆ ଚା ଛୋଲେ ଛୋଲେ ରୁଟି।
ଦିନରେ କଣ ହେଇଥିଲା?
ଗ୍ରୁପ ରୁ ଦିଦି ମୁଁ ହବ ମେସେଜ ଘରେ ଏତେ ଟେନସନ ମୁଁ ଆଉ ଗ୍ରୁପ ମେସେଜ ଦେଖୁ ତୁମେ ପଢୁ ତୁମି ତ
ଦହି ପଖାଳ ଆଳୁ ବାଇଗଣ ବଟା ଶାଗ ଭଜା ଆଉ ବାଦାମ ଚଟଣି।
ମୁଁ ମେସ ରେ ରହିକି ବି ଜାଣିବି ପାରେନି ଗ୍ରୁପ କଣ ମିଲ୍ କଣ ନାଇଁ ଘରେ ରହିକି ମୁ ଦେଖୁ ନା । ଖାଇକି ଶୋଇ ପଡିଥିବ ହୁଁ। ହ
ନା ଆଉ ଖାଇଥା ଏଇତ ଅଧା ଟେନସନ ଖାଉଛି ଆଉ ସେ ଟାଇମ ମୁଁ ଫୋନ ଥରେ
ହୁଁ।
ଓ ବର୍ଷା ଟା ଆଜି ହେଇଥିଲା ବୋଲି ଆଜି ଟିକେ ଟିକେ ଥଣ୍ଡା ଲାଗୁଛି।
ଆଉ କଣ କୋଉଠି ଅଛ ତମେ ଏବେ
ଆଜ୍ଞା ସାତ ପାଛି
ଓ ହୋ ସେମାନେ ସବୁ ରୁମ ରେ ଅଛନ୍ତି।
ହୁଁ ସେଠିବା ଗେଳୁ ହଉଛନ୍ତି କଣ
କଣ ହଉଛନ୍ତି କାଉଁ କାଉଁ ଓହୋ ହଁ ହଁ। ହଁ ନିକିତା ସହିତ କଥା ହେଇଥିଲି ମେସେଜ ର।
ହ। ସେ ଘର ଅଛନ୍ତି ନା ଆମେ ସେଏ ବି ଇଏ କରିଥାନା ଏ ଦିନ ନେଇଥିଲା
କିଏ ଆଣେ କରିଥାନ୍ତା କି ନ ହଁ ସେ ଏଇଠି ଯଦି ଥାନ୍ତା କରିଥାନ୍ତା।
ଭଲ ଅଛି।
ହଁ। ତାର ପୁଣି ରେଜଲ୍ଟ ଟେନ୍ସନ୍।
ହଁ କଣ ହେଲା?
ଫିପ୍ ସେମିକୁ ପା ତାର ବେକ୍ ଲାଗିଥିଲା, ସେଟାର ମାନେ ସେ ଫିପ୍ ସେମି ର ଯୋଉ ରି ଚେକ୍ ରେ ପକାହେଇଥିଲା ତାର ଭାର୍ନି ରେଜଲ୍ଟ ହେଲା। ଆଉ ଜଣେ ଚାହିଁକି ବି କମ୍ପ୍ଲେନ୍ ଦେଇପାରିବନି କି ମୋର କଣ ପାଇଁ ଫେଲ୍ ଲେଖା ଯାଇଚି, ତା ରେଜଲ୍ଟ ଏ ଯାଏ ଭାର୍ ବାହାରିନି ତାର ଭାର୍ ସାଇନେ ଜଣା ପଡିବ କି ସେ ଆ ଫେଲ୍ କି ପାସ୍।
ଇଏ କଣ ଏକୁଟିଆ
ଆଉ କାହାର ଫିପ୍ ସେମିରେ କଣ କାହାର ଲାଗିଚି ନା ବେ ତାରି ବା ଏକାଟିଆ।
ଓହୋ।
ହୁଁ ମେନ୍ କଥା କଲେଜ୍ ର ଫିପ୍ ସିକ୍ସ ସେମ୍ ପକାନ୍ତିନି ନା ସରି ଫେଲ୍ କରାନ୍ତିନି ହେଲା। ମେନ୍ କଥା ୟା ଦେହ ଯୋଉ ପୁରା ଖରାପ୍ ହେଇଗଲା ପାଠ ଫାଠ ଲେଖିନି ବୋଧେ ଖାତାରେ କିଛି ଆଉ ସେ କୋଉଠୁ ଆଣିକି ଦେବେ ପାସ୍ ମାର୍କ। ହଉ ଦିଦି।
ହଉ ଯା।
ରଖୁଛି।
କାଟିଦେ।